ହଁ କଁ କରୁଚନ୍ତି?
ଏଇ ମୁଁ ତ ଏଇ ବସିଥିଲି ତମେ କଁ କରୁଚ?
ମୁଁ ବି ଏଠି ବସିଚି ଆଉ ଖିଆ ପିଆ ସର୍ ଲାଣି?
ନା ନା ଖାଇନୁ ଆଉ ଘଣ୍ଟେ ଦେଢ ଘଣ୍ଟା ପରେ ଖାଇବୁ।
ଆଚ୍ଛା। ଛ
ଆମର ତ ଆଜି ଏଇ ଭେଣ୍ଡିରେ ମସଲା ଦେଇକି ହେଇଛି। ଆଉ ସକାଳେ ମଟର୍ ତରକାରୀ ହେଇଥିଲା ତ ତାକୁ ହିଁ ଖାଇଦବୁ।
ଆହ।
ଆଉ ତମର?
ଆମର ବି ଖରା ବେଳେ ଆଜି ଶାଗ ଭଜା ଆଉ ପନିର୍ ତରକାରୀ ହେଇଥିଲା।
ଆଚ୍ଛା ଆଚ୍ଛା ଆଉ ତମ ଆଡେ ବର୍ଷା ହେଇଛି?
ହଁ ହେଇଚି ଏପଡେ ତମର ସେପଡେ ହେଇଚି?
ହଁ ଆମର ବି ଆଜି ପୁରା ଜୋର୍ ସେ ବର୍ଷା ହେଇଥିଲା। ମାନେ ସାଢେ ଚାରିଟା ବେଳେ ଦେଖିଲା ବେଳକୁ ପୁରା ମାନେ ଖରା କରୁଥିଲା କଁ ଳିଆ ତାପରେ ଠିକ୍ ପାଁଶ୍ ଟା ବେଳକୁ ପୁରା ମେଘୁଆ। ତା ପରଠୁ ତ ବର୍ଷା ଲାଗି ରହିଛି ଆଉ ଏ ବେ ଏଇ ଘଣ୍ଟେ ଦେଢ ଘଣ୍ଟା ହେଲା ଛାଡିଲା ଲାଇନ୍ ବି ପୁଣି ବାନେ ମଝିରେ କାଟି ଦେଇଥିଲା ପୁଣି ଦେଲା ଫୁଣି ଯାଉଛିଲା ଆସୁଥିଲା ଏବେ ଟିକେ ଦେଇଚି ତ ଆଉ।
ଓ ହୋ। ନାଇଁ ଆମର ବି ସେଇ ପାଁଶ୍ ଟା ସାଢେ ପାଁଶ୍ ଟା ଭିତରେ ଷ୍ଟାର୍ଟ୍ ହେଲା ବ ଆଗେ ଯୋର୍ ସେ ପବନ ଦେଲା ତା ଏବେ ବର୍ଷା ବି ହେଲା। ଆଉ କଣ କହିଲୁ ଗଛ ପତ୍ରରେ ଏମିତି ବି କାଲି ପରଦିନ ବି ଥିଲା ଆଜି ବି ପୁଣି ହେଇଛି। ଆଉ କରେଣ୍ଟ କାଟିଥିଲା ଏଇ ଜଷ୍ଟ ଏଇ ଟିକେ ପୂର୍ବରୁ ଦେଲା।
ଆଛା ଆମର ଏତେ ଯୋର ସେ ହେଇନି ପର ଦିନ ଭଳିଆ। ଟିକେ କମ୍ ହେଇଛି।
ହଁ। ଯାହା ବିି ହୋଉ ଯୋଉ ଏତେ ଜୋରସେ ଗରମ ହୋଉଥିଲା ଦି ତିନି ଦିନ ହେଲା ବର୍ଷା ପାଇଁ ଟିକେ ପାଗ ଟା ଥଣ୍ଡା ଦେଇଛି ନାଇଁ।
ହଁ ଟିକେ ପାଗ ଟା ମାନେ ଭଲ ଲାଗୁଚି। ଏଇ ମାନେ ଖରାବେଳେ ବି ଆଉ ଏତେ ଗରମ ଲାଗୁନି।
ହଁ। ମାନେ ଯୋଉ ଏତେ ଦିନ ହେଲା ଯୋଉ ମାନେ ଗରମ। ଅଣ ନିଶ୍ବାସି ଲାଗୁଥିଲା ଏଇ ଦି ତିନି ଦିନ ହେଲା ଟିକେ ଦି ଦିନ ହେଲା ଯୋଉ ବର୍ଷା ହୋଉଚି ବର୍ଷା ହେଇଚି ବୋଲି ଦିନଟାରେ ବି ଏତେ ଆଉ ଗରମ ଲାଗୁନି ଦିଦିନ ହେଲା। ଠିକ୍ ଠାକ ଲାଗୁଚି।
ଦେଖାଯାଉ କଣ କରୁଚି ଏବେ ତ ମାନେ ଖରାପାଗ ଚାଲିଚି। ଏମିତି କେତେ କେତେ ଅତିନିଆ ବର୍ଷା କରିଚିକି ପୁଣି ଖରା କରିବ।
ଅହଁ। ଆଉ କଣ କହିଲି ଏଇ ଯୋଉ ଖରା ତ ହୋଉଥିଲା ଯାହୋଉ ଦି ଦିନ ହେଲା ଇଏ ରହିଛି ତାର କାଲିଠୁ କଣ ହବ? କାଲି ଯଦି ପାଗଟା ଟିକେ ବର୍ଷା ଆଜି ହେଇଚି ମାନେ କାଲି ତ ଆଉ ଏତେ ଗରମ ଲାଗିବନି। ତାପରେ ପୁଣି ଖରା ହେଲେ ହବ ଆଉ।
ହଁ। ଆଜି ରାତିରେ ବି ତ ଭଲସେ ଯାହା ହୋଉ ଶୋଇ ହବ ଟିକେ ଥଣ୍ଡା ଲାଗିବ। ଆଉ ମୁଁ କଣ କହୁଥିଲି କି ଯୋଉ ପୁରୀରେ ଏବେ ଗୋଟେ ନୂଆ ରାମ୍ ମନ୍ଦିରଟେ ହେଇଥିଲା ଜାଣିଛନ୍ତି ନା?
ପୁରୀରେ।
ହଁ ଗୋଟେ ମାନେ ଟେଣ୍ଟ ବାନ୍ଧିକି ହି ମାନେ ଶହେ ଦିନ ପାଇଁ ଏମତି
ଅହ ନାଇଁ ମୁଁ ଶୁଣିନି ଏଇ ଆପଣଙ୍କ ଠୁ ଶୁଣୁଛି।
ହଁ ସେଇଟା ଯେମିତି ଅଯୋଧ୍ୟାରେ ରାମ ମନ୍ଦିର ହେଇନି ପୁରା ସେମିତି ସେମିତିକାହିଁ ମାନେ ଟେଣ୍ଡେରେ କରିଥିଲେ। ଦେଖିଲା ବେଳକୁ ଏଇ ପହର ଦିନ ଯୋଉ ବର୍ଷା ହେଇଥିଲା। ତା ଯୋଗୁ ତାର ମୁଣ୍ଡ ମାନେ ମୁଣ୍ଡି ଟା ସେଇଟା ଟିକେ ଭାଙ୍ଗି ଯାଇଚି।
ଉଁ ହୁଁ।
ଏତେ ଭଲସେ କରିଥିଲେ ବର୍ଷା ଯୋଗୁ ସେଇଟା ପୁରା ଭାଙ୍ଗିଗଲା।
ହଁ ସେଇଦିନ ଯୋଉ ବର୍ଷାଟେ ହେଇଥିଲା ପୁରା ବହୁତ୍ ଜୋର୍ ସେ ହେଇଛି ମାନେ ଚାରିଆଡେ। ହଁ ଓଡିଶାର ଅଧିକାଂଶ ଜାଗାରେ ସେ ବର୍ଷା ଟା ହେଇଛି।
ହଁ ପରା ବହୁତ ଜୋର୍ ସେ ହେଇଥିଲା। ଆମର ଏଠି ବହୁତ ଦୋକାନ ବଜାର ବି ଏମିତି ସବୁ ଭାଙ୍ଗି ଯାଇଛି।
ହଁହଁ। ଆମର ବି ଏପଟେ ବହୁତ୍ ଗଛ ଗଛ ପତ୍ର ଆମ୍ବ ଯୋଉ ସବୁ ଗଛରେ ଥିଲା ମାନେ ବହୁତ୍ ଝଡି ଯାଇଚି, ଗଛ ପତ୍ର ସବୁ ଡାଳ ଭାଙ୍ଗି ଯାଇଚି। ଆଉ କରେଣ୍ଟ ତ ଏମିତି ନଥିଲା ଦି ଦିନି ହେଲା। ଯୋଉ ବର୍ଷା ଟା ହେଲା, ତାପରେ କାଲି ଅଁ ମାନେ ଦେଲା ଏଇ ସନ୍ଧ୍ୟା ଟାଇମ୍ ରେ। ଏମତି ଅସୁବିଧା ଆଉ। କିନ୍ତୁ ବର୍ଷା ହେଲେ କଣ ମାନେ ଅସୁବିଧା ହେଲେ କଣ ଯାହା ହଉ ଟିକେ ଏଇ ଯୋଉ ଗରମ ଏତେ ଜୋରସେ ହଉଥିଲା ଟିକେ ହଁ ମାନେ ତ୍ରାହି ଲାଗୁଚି।
ହଁ ଭଲ ଲାଗୁଚି। ଆରେ ମାନେ କାଲି କଣ ଭୂମିକମ୍ପ ହେଇଥିଲା କି କୋଉଠି?
ନାଇଁ ତ।
ମୁଁ ସେ ନ୍ୟୁଜ ଦେଖଉଥିଲି, କଣ ବୋଧେ ଫେକ୍ ନ୍ୟୁଜ ଯଦି ହେଇଥିବ ହେଇଥିବ। ୟୁଟ୍ୟୁବ ରେ ଦେଖଉଥିଲା
କିଛି ଦିନ ପୂର୍ବରୁ ହୁଁ ହୁଁ। ନାଇଁ ମାନେ କିଛି ଦିନ ପୂର୍ବରୁ ମାନେ ଫେର୍ ବି ବହୁତ୍ ଦିନ ହେଲାଣି ଏଇ କାଲକାଟା ସାଇଟ୍ ରେ ହେଇଥିଲା କୋଉ ଜାଗାରେ ଗୋଟେ। ଆଉ ଏବେ ସେମିତି କିଛି
ଆଜି ଯଉ ଆପଣଙ୍କ ପାଖକୁ କିଛି ଏମିତି ଭାଇବ୍ରେସନ୍ ଭଳିଆ ନୋଟିଫିକେସ ଆସିଥିଲା ମାନେ ଗମେଣ୍ଟ ତରଫରୁ?
ନାଇଁ ନାଇଁ ଆସି
ସେଇ ସମସ୍ତଙ୍କୁ ଏଇ ମାନେ ଡିଜାସ୍ ଷ୍ଟର୍ ମ୍ୟାନେଜମେଣ୍ଟ ବାଲା ଏମିତି ଭାଇବ୍ରେସନ୍ କରିକି ପଠେଇଥିଲେ। ହଁ ମାନେ ସେ ଯଦି ମାନେ ଆଗକୁ କେବେ ଭୂମିକମ୍ପ ହୁଏ ଲୋକମାନଙ୍କୁ ଆଲର୍ଟ କରିଦେବେ। ସେଇଥିପାଇଁ ମୋ ତେ ପଠେଇଥିଲ ଚେକ୍ କରେ କି ମାନେ ସମସ୍ତଙ୍କ ଫୋନ କୁ ଏକା ସାଙ୍ଗେ ଯାଇଚି କି ନାଇଁ। ଏମିତିରେ ବି କେତେଜଣ ଫୋନ କୁ ଆସ୍ ସେନି। ଆମର ଘରକୁ ଯେତେବେଳେ ଆସିଲା ଆମେ ହଠାତ୍ ମାନେ କିଛି ଜାଣି ପାରିଲୁନି ଏଟା କଣ ପାଇଁ ଆସିଲା। ମାନେ ସେ ଆଗରୁ ଏତେ ଭଲ ସେ ଡିକଲାର କରିନାହାନ୍ତି। ମୁଁ କାଲି ଯାହା ଯାହା ହଉ ନ୍ୟୁଜ ଦେଖିଥିଲି।
ଏଇଟା ଗୋଟେ ଭଲ କଲା କିନ୍ତୁ।
ସେଇଠି ମୁଁ
ଆଚ୍ଛା।
କଣ ଟେ?